ହ୍ୟାଲୋ।
ହ୍ୟାଲୋ।
ହଁ ମ୍ୟାଡାମ କୁହନ୍ତୁ ଶୁଭ ସନ୍ଧ୍ୟା ମ୍ୟାଡାମ।
ଆଉ ଘରକୁ ଯାଇଥିଲୁ ଘରୁ ଆସିିଲେଣିି?
ହଁ ଘରକୁ ପଳେଇ ଆସି କାଲି ସନ୍ଧ୍ୟାବେେଳେ ଆସିଲି।
ଘରେ କଣ କାମ ହବାର ଥିଲା ହେଇଗଲା?
ଘରେ ଆମର ଆକଚୁଆଲି ହଁ ମୁଁ ବି ଚାହୁଁଛି ଏ ବିଷୟରେ ଟିକେ ଆପଣଙ୍କ ସହିତ ଟିକେ କଥାବାର୍ତ୍ତା ହବା ଲାଗି। ଡିସକସନ କରିବା ଲାଗି ଆମର ଆକଚୁଆଲି ଘରେ ଗୋଟେ ସୋଲାର ପ୍ରୋଜେକ୍ଟ ଲାଗୁଛି। ଏ ବିଷୟରେ ଆପଣଙ୍କର କିଛି ଆଇଡିଆ ଅଛି?
ଉଁ ନା।
ଏ ମାନେ କେବେ ଶୁଣିଚନ୍ତି କୋଉଠି ଦେଖିଚନ୍ତି? ସେ କିଛି ମାନେ ଆଇଡିଆ ଥିବ ସୋଲାର ଯୋଉମାନଙ୍କୁ ହଁ ତ ଜାଣିଥିବେ ଗମେଣ୍ଟ ତରଫରୁ ଗୋଟେ ସ୍କିମ ଚାଲିଛି।
ହଁ ହଁ ହଁ।
ରେ ଜଣିନାହାନ୍ତି
ହୁଁ।
ଠିକ ଅଛି କି ଏକେଲି ଗମେଣ୍ଟ ତରଫରୁ ଗୋଟେ ଉଁ ପିଏମ୍ ସୂର୍ଯ୍ୟ ଘର ଯୋଜନା ଗୋଟେ ସ୍କିମ୍ ଚାଲିଛି।
ହୁଁ।
ଯୋଉଥିରେ ଏକ କିଲୋ ୱାଟରୁ ପାଞ୍ଚ କିଲୋ ୱାଟ ପର୍ଯ୍ୟନ୍ତ ଆପଣଙ୍କୁ ଘରେ ଯଦି ଆପଣ ଲଗୋଉଚନ୍ତି ସୋଲାର ତେବେ ଆପଣଙ୍କୁ ସବସିଡି ମିଳିବ। ସବସିଡି ମିଳିବ ତ ଷ୍ଟେଟ ଗର୍ମେଣ୍ଟ ଆଉ ସେଣ୍ଟ୍ରାଲ ଗର୍ମେଣ୍ଟ ମିଶେଇକି ଆ ଆପଣ ଯଦି ଲଗୋଉଛନ୍ତି
ହ
ଓହୋ ମାନେ ତିନି କିଲୋ ବାଟର ମାନେ ଆମଠୁ କିଲୋୱାଟ କିଲୋୱାଟ ଲଗେଇଚୁ ତ ମୁଁ ସେଇ ବିଷୟରେ ଏଠି ଭଲସେ ଜାଣିଚି ତିନ କିଲ ୱାଟର ଆମେ ଯେହେତୁ ଲଗୋଉଚୁ ଆମକୁ ସବସିଡି ମିଳିବ ଏକ ଲକ୍ଷ ଅରତିରିଶ ହଜାରର। ହଁ ତ ଆପଣଙ୍କ ମନରେ ନିହତି ଗୋଟେ କୋଶ୍ଚିନ ଆ ଥିବ କି ଆପ କେତେ ଖର୍ଚ୍ଚ ହୋଉଚି ଲକ୍ଷେ ଅରତିରିଶ ହଜାରେ ସବସିଡି ଆସିବ ତ ଖର୍ଚ୍ଚ କେତ୍ ତେ ହବ
ହାଁ।
ହୁଁ ତୋର ଆଜ୍ ଏ ଖର୍ଚ୍ଚ ଟୋଟାଲ ଆସେ ଦୁଇସ୍ ଦିଲକ୍ଷ ଦଶହଜାରର। ଏ ତ ଲକ୍ଷେ ଅରତିରିଶ ହଜାର ସବସିଡି ଆସିଗଲେ ହଁ ତ ଦିଇଲକ୍ଷ ଦଶହଜାର କୋଉଠି କୋଉଠି ଦିଲକ୍ଷ ପାଞ୍ଚହଜାର ଦିଲକ୍ଷ ଆପଣଙ୍କର ଅ ଅ ମଟେରିଆଲସ୍ ନେଇକି ଖର୍ଚ୍ଚ ଯେତୁ ଯେହେତୁ ଦିଲକ୍ଷ ଦଶହଜାର ଏ ଯୋଉ ଲକ୍ଷ ଅରତିରିଶ ଆମର ପଳେଇଆସେ ସବସିଡି ତ ମୋଟାମୋଟି ଭାବରେ ବାସ୍ ତିରିଶ ହଜାର ଟଙ୍କା ହାତରୁ ଖର୍ଚ୍ଚ ହୁଏ।
ଓହଁ।
ଉ ହୁଁ।
ଆଉ ଏଥିରେ ଫାଇଦା କଣ ସୁବିଧା କଣ?
ଭଲ ପ୍ରଶ୍ନଟା ପଚାରିଚନ୍ତି ଫାଇଦା ନଥିଲେ ତ କେହି ଲଗାନ୍ତେନି। ତ ଫାଇଦା କଣ ଅଛି ଯୋଉଦ୍ୱାରା କି ଆମେ ଏତେ ପଇସା ଖର୍ଚ୍ଚ କରିକି ବା ଏତେ ରିସ୍କ ନେଇକି ଆମେ ଲଗୋଉଛୁ ତାର ମୁଖ୍ୟ ଗୋଟେ ରିଜନ ହୋଉଛି କି ଏଥିରୁ ସୋଲାର ଅ ସୋ ଆମର ସ୍ ଯୋଉ ଯମତି ଯେ ଆପଣ ଜାଣଥିବେ ଯେମିତି ସୋଲାର ପ୍ୟାନେଲରୁ ଇଲେକ୍ଟ୍ରିସିଟି କ୍ରିଏଟ୍ ହୁଏ ଜେନେରେଟ ହୁଏ। ତ ଏଥିରେ କଣ ହବ ନା ଆପଣଙ୍କୁ ମାକ୍ସ୍ ମାସକୁ କମସେ କମ ତିନିଶ ରୁ ଚାରଶହ ୱାଟ୍ ୟୁନିଟ୍ ପର୍ଯ୍ୟନ୍ତ ଅ ୟୁନିଟ୍ ପର୍ଯ୍ୟନ୍ତ ଆପଣଙ୍କ ଘରେ ଇଲେକ୍ଟ୍ରି ଉମ୍ ଜେନେରେଟ ହବ ଆଉ ଇଲେକ୍ଟ୍ରି ଜେନେରେଟ ହେଲେ ଆପଣ ସେଇଟାକୁ ମାଗଣା ଅଭିଅସଲି ଫ୍ରୀରେ ଇଉଜ୍ କରିବେ। ଏଇଟା ବୋହୁତ ଅ ଯେହେତ୍ ଯେହେତୁ ଏହାର ତାର ପାର୍ଟ ଓପରେ ଦଶ ବର୍ଷ ୱାରେଣ୍ଟି ଆଉ ପ୍ୟାନେଲ ଓପରେ ପ ପଚିଶ ବର୍ଷରେ ୱାନେ-ୱାରେଣ୍ଟି ଅଛି ତ ଆପଣ ସେଇ ପର୍ଯ୍ୟନ୍ତ ଆରାମସେ ମାଗଣା ବି ମାନେ ବିଦୁତ୍ କୋଉ ଇଲେକ୍ଟ୍ରିସିଟି ଆପଣ ୟୁଜ୍ କରିବେ ଘରର। ଆଉ କଣ ଜାଣିବାକୁ ଚାହୁଁଚନ୍ତି ଏ ବିଷୟରେ?
ଆଚ୍ଛା ଯଦି ଆମର ଯେମତି ପାୱାର କଟ ହୋଉଚି କି କରେଣ୍ଟ କଟିଯାଉଚି ସେଇ ସେଇ କେସ ରେ କଣ ସୋଲାର ରେ ସେତେବେଳେ କରେଣ୍ଟ ଥିବ ନା ନା ସେଇଟା କଟିଯିବ ମାନେ ଅଟୋମେଟିକ୍ ଲାଇଫ୍ ଫାଇନ୍ ଜଳିବ ନା କଟିଯିବ
ହଁ ସେଇଟା ଗୋଟେ ମାନେ ଭଲ ପ୍ରଶ୍ନ ଯୋଉଟା କି ସମସ୍ତେ ପଚାରନ୍ତିି। ଆମେ ତ ସୋଲାର ଲଗଉଛୁ ଆଉ ତ ଆମର ନିହାତି ସମସ୍ତଙ୍କର ସେଇଟା ଇଏ ଥାଏ ଯୌଟା ଇଲେକ୍ଟ୍ରି ସୋଲାର ରୁ ବା ସୂର୍ଯ୍ୟ କିରଣରୁ ଇଲେଟ୍ରି ଜିଡି ଜେନେଲେଟର ହଉଛି ତ ସମସ୍ତେ ଭାବନ ସେଇଟା ମାନେ ସବୁବେଳେ ଲାଇଟ ଦବ ବୋଲି ସ୍ପେସିଆଲି ଦିନରେ କିନ୍ତୁ କିନ୍ତୁ କିନ୍ତୁ ସେମତି ନା ନଥାଏ ସେମତି ନାହିଁ। କାହିଁକି ସେମିତି ନାହିଁ ତାର ବି ଗୋଟେ ରିଜନ ଅଛି କି ଉଁ ଆଚୁଆଲି ଆମେ ଯୋଉଟା ଲଗାଉଛେ ସେଇଟା ହଉଛି ଇ ମୁଁଁ ଚ ପ୍ରଥମେ କହୁଛି ଆମର ସୋଲାର ହଉଛି ତିନିଟା ଭାରିଏଣ୍ଟ ର ଗୋଟେ ହଉଛି ଅଫ ଗ୍ରୀଡ ଗୋଟେ ହଉଛି ଅନଗ୍ରୀଡ୍ ଆଉ ଗୋଟେ ହଉଛି ଆ ଆମର ଯୋଉଟା କହନ୍ତି ଆମର ଯୋଉଟା ବହୁତ ମିଶେଇକି ଥାଏ। କଣ ଟା କୁହନ୍ତି ଗୋଟେ ଅ ବୁଝିଗଲି ଏଁ ଅ ଦି ତିନିଟା ମଣ୍ଡେଲ ଅଛି ଅପଗ୍ରେଡ ରେ କଣ ହୁଏ ନା ଆମର ଘରେ ବ୍ୟାଟେରୀ ଲାଗିଥାଏ। ଆଉ ସୋଲାର ରୁ ବ୍ୟାଟେରୀ ଚାର୍ଜ ହୁଏ ଆଉ ସେଥିରେ ଇଲେକ୍ଟ୍ରିସିଟି ଚାଲେ ଆଉ ଅନଗ୍ରିଡ ରେ ଅନଗ୍ରିଡ ରେ କଣ ହୁଏ ବ୍ୟାଟେରୀ ନଥାଏ ଅନଗ୍ରିଡ ରେ ଆପଣଙ୍କର ଅ ଆପଣଙ୍କର ଇଲେକ୍ଟ୍ରିକ ତାର ବା ଆପଣଙ୍କର ଯୋଉ ଇଲେକ୍ଟ୍ରିକ ଅଫିସ୍ ହିଁ ଆପଣଙ୍କର ବ୍ୟା ଟ୍ରି ରୂପରେ କାମ କରେ ଆପଣ ସୋଲାର ରେ ଯୋଉଟା ଇଲେକ୍ଟ୍ରିକ ଜେନେରେଟ ହବ ସେଇଟା କଣ ହବ ନା ଆପଣଙ୍କର ମିଟର ଦେଇକି ସେଇଟା ପଳାଏ ଆମ ଆପଣଙ୍କର ଇଲେକ୍ଟ୍ରିକ ଡିପାର୍ଟମେଣ୍ଟ କୁ ଆଉ ତାକୁ ଆପଣ ଯେତେବେଳେ ଚାହିଁବେ ୟୁଜ୍ କରିପାରିବେ କିନ୍ତୁ ସେଇ ସମୟରେ ଯଦି ଆମ ଆପଣଙ୍କର ଲାଇନ ପଳେଇବ ତ ଆପଣ ସେଟାକୁ ୟୁଜ୍ କରିପାରିବେ ନାହିଁ। କାହିଁକି ୟୁଜ କରିାରେନି କାରଣ ସେଠୀ ଗଟେ ସିକ୍ୟୁରିଟି ପର୍ପଜ ଥାଏ। ଯେହେତୁ ସୋଲାର ସୋଲାର ହାଇ ଭୋଲ୍ଟେଜ୍ ଇଲେକ୍ଟ୍ରିକ ଜେନେରେଟ୍ ହୁଏ। ସେଇଟା କଣ ହୁଏ ସବୁବେଳେ ଯାଉଥାଏ ଇଲେକ୍ଟ୍ରିସିଟିକୁ ଏଇ ଯୋଉ ଇଲେକ୍ଟ୍ରିକ ତାରକୁ ଯିବ ଆଉ ଇଲେକ୍ଟ୍ରିକ ତାରକୁ ଯେତେବେଳେ ଯିବ ଯଦି ସେଇଟାକୁ କୋଉ କାରଣ ପାଇଁ ଇଲେକ୍ଟ୍ରିକ କଟ୍ କରାହେଇଛି ତ ନିହାତି କିଛି ଗୋଟେ ତାରରେ କାମ ଚାଲୁଥିବ ତ ସେ ସମୟରେ ଯେତେବେଳେ କରେଣ୍ଟଟା ଯିବ ତ ଓବିଓସ୍ଲୀ ସେଠି ଯିଏ କାମ କରୁଥିବ ସେମାନଙ୍କୁ ତା ଉପରେ ଇଲେକ୍ଟ୍ରି ପ୍ରଭାବ ପଡ଼ିବ ତ ସେଥିପାଇଁ ଏଟାକୁ କଟ୍ କରିଦିଆଯାଏ ସେ ସମୟରେ ଅଟୋମେଟିକ୍ ସେଇଟାପଣଙ୍କର ଘରେ ଯୋଉ ଇନଭଟର ଇନଭଟର ଲା ଗିଥାଏ ସିଏ କଣ କହିବ ନା ସେଇ ଲାଇନ୍ ପଳେଇଲା ମାନେ ସେଇଟାକୁ ଆପଣଙ୍କଇ ନେଟରେ ବି କଟ କରିଦିଏ। ତ ସେ ସମୟରେ ତ ଆପଣ ୟୁଜ କରିପାରିବେନି କିନ୍ତୁ ହଁ ଯଦି ହାଇବ୍ରିଡ ମଡେଲ ୟୁଜ୍ କରିଥିବେ ହାଇବ୍ରିଡ୍ ମଡେଲ ରେ ଆପଣଙ୍କର କଣ ହବ ନା ଘରେ ବଟେର ଥିବ ଆଉ ସେ ବ୍ୟାଟେରୀ ଚାର୍ଜ ହେଇକି ଆପଣଙ୍କୁ ଆପଣ ସେ ସମୟରେ ୟୁଜ୍ କରିପାରିବେ।
ଆଛା ଏତେ ଏତେ ସବୁ ଜିନିଷ ଅଛି ବୋଲି ମୋର ତ ବିଲକୁଲ ଧାରଣା ନଥିଲା ସେଥିରେ
ହୁଁ।
ଧନ୍ୟବାଦ ଆପଣ ଏତେ ସବୁ କଥା ମତେ ଜ
ହୁଁ।
ଜଣେଇଲେ
ଆପରେ ଯଦି ଆହୁରି ବିସ୍ତୃତ ଭାବରେ ଜାଣିବାକୁ ଚାହୁଁଛନ୍ତି ତେବେ ୟୁଟ୍ୟୁବ ରେ ବହୁତ ସାରା ଭିଡିଓ ମିଳିଯିବ ଆପଣଙ୍କୁ ସଚ କହିକି ସେଠୁ ଭଲସେ ଶୁ ଦେଖିପାରିବେ ନହେଲେ ଆପଣ ମୋବାଇଲରେ ଆ ସିଏ ଏଇଠି ସର୍ଚ୍ଚ କରିବେ, ଚେକ୍ କରିବେ।
ଏ, ହଁ।
କଣ କହିଲେ ଶୁଭିଲାନି?
ନାଇଁ ମୁଁ କହିଲି ଆପଣଙ୍କର ସେ କାମ ଟା ହେଇଗଲା? ମାନେ ସୋଲାର୍ ଲାଗିଗଲା ନା ଘରେ?
ନା ସୋଲାର୍ ଲାଗିନି ଆମର ଏବେ ସେଟା ପ୍ରଥମ ପର୍ଯ୍ୟାୟରେ ଆପଣଙ୍କୁ ଏଟା ଅନଲାଇନ୍ ଆପ୍ଲାଏ କରିବାକୁ ପଡିବ। ଭେଣ୍ଡର୍ ଖୋଜିବାକୁ ପଡେ। ଆଉ ଭେଣ୍ଡର୍ ବହୁତ ସାରା ଡକ୍ୟୁମେଣ୍ଟ ଦିଏ ଯୋଉଟାକୁ ବ୍ୟାଙ୍କ୍ ରେ ଡିପୋଜିଟ୍ କରିବାକୁ ପଡେ। ଆଉ ବ୍ୟାଙ୍କ୍ ପ୍ରୋସେସ୍ କଲା ପରେ। ହିଁ ଆପଣଙ୍କ ପାଖକୁ ଯେ ତେବେଳେ ଭେଣ୍ଡର୍ ପାଖକୁ ପଇସା ଯାଏ ତାପରେ ଭେଣ୍ଡର୍ ଆସି କରେ। ତ ସେଇ ବ୍ୟାଙ୍କ୍ ପ୍ରୋସେସ୍ ପାଇଁ ମୁଁ ଯାଇଥିଲି ଘରକୁ। ବ୍ୟାଙ୍କ୍ ପ୍ରସେସ୍ କାମ ସରିଯାଇଛି। ବ୍ୟାଙ୍କ୍ ବି ପଇସା ପଠେଇ ଦେଇଚନ୍ତି। ଏବେ ଭେଣ୍ଡର୍ ଆ, ଅ, ତାର ପାର୍ଟସ ପଠେଇକି ତାକୁ ଇନଷ୍ଟଲ୍ କରିବା ବାକି ଅଛି।
ଆଚ୍ଛା, ଆଚ୍ଛା।
ଆଜ୍ଞା।
ଇଏ ଗୋଟେ ଦୃଷ୍ଟିରୁ ଭଲ ଯୋଜନା।
ନିହାତି ବହୁତ ଭଲ ଯୋଜନା ଯେ ଉଁ, ଏ ଯୋଉଠି ଯୋଉଠି ବହୁ ସାରା ଆମର ଇଲେକ୍ଟ୍ରିକ୍ ର ଅ, ଡିମାଣ୍ଡ ବଢି ବଢି ଚାଲିଚି ସବୁଆଡେ। ତ ଇଏ ସୋଲାର୍ ଯୋଜନା ଗୋଟେ ବହୁତ ଭଲ ଯୋଜନା। ଲୋକ ନିଜେ ଅ, ନିଜେ ଇଲେକ୍ଟ୍ରିକ୍ ନିଜେ ଜେନେରେଟ୍ କରିକି ନିଜ କାମ ପାଇଁ ବ୍ୟବହାର କରିପାରିବେ। ଯାହାଫଳରେ ଇଲେକ୍ଟ୍ରି ବୋ -ରା -ଆମର ଡିପାର୍ଟମେଣ୍ଟ ଉପରେ ଟିକେ ଲୋଡ୍ କମ ପଡିବ।
କିଛି ଲୋକ ସାର୍ ଏମତି ଅଛନ୍ତି ଯୋଉମାନେ ଅଯଥାରେ ଲାଇଟ ଫେନ୍ ଲଗେଇକିରି ରୁହନ୍ତି। ଯୋଉଠି କିଛି ଦରକାର ହଉନି ସେଠି ଇଲେକ୍ଟ୍ରିକ୍ ମାନେ ବିଦ୍ୟୁତ୍ ଆମର ଅପଚୟ ହୁଏ ନା ହୁଏନି?
ଏଭେ ଏଇ ଯେ ବହୁତ ସାରା ଅପଚୟ ହୁଏ ଏମତି। ଏମତି କରିକି ତ ଆମେ ବହୁତ ଜାଗା ଦେଖିଛୁ ଏମତି ସମସ୍ତେ ଏ ମାନେ ୟୁଜ୍ କରନ୍ତି ଅନେସେସରି ଯୋଉ। ଫ୍ୟାନ୍ ଚଲେଇବା, ଲାଇଟ୍ ଚଲେଇବା। ଏ ନାଇ ଏବେ କି ଆମର ହୋ ଏ ମଟର ଚଲେଇଦବା। ମଟର ପାଣି ଓଭର୍ ଫ୍ଲୋ ହଉଥିବ କିନ୍ତୁ ଲୋକ ମଟର ଚଲେଇଥିବେ। ଆମେ ପଇସା ଦେଇପାରିବା ବା ବିଲ୍ ପେମେଣ୍ଟ କରିପାରିବା ତା ବୋଲି ନୁହେ କି ଆମେ ଅଧିକରୁ ଅଧିକ ବିଲ୍ କରିବା। ଉ, ବିଲ୍ ଅଧିକା କରିବା, ବିଲ୍ ଅଧିକି ଅଧିକା କରେଇକି ଅଧିକା ପେମେଣ୍ଟ କରିଦବା ଗୋଟେ ବାହାଦୁରି ନୁହେଁ। ବାହାଦୁରି ହଉଚି ଆମେ ଆମର ଇଲେକ୍ଟ୍ରି କେତେ ସେଭ୍ କରୁଛେ।
ହୁଁ। କିନ୍ତୁ ଲୋକମାନେ କଣ ଶିକ୍ଷିତ ବ୍ୟକ୍ତି ମାନେ ଶିକ୍ଷିତ୍
ଲୋକ ଶିକ୍ଷିତେ ଶିକ୍ଷିତ ଥିଲେ ବି ଲୋକମାନେ ବୁଝନ୍ତିନି ଏ ସବୁ ଜିନିଷ।
ଲୋକମାନେ ଜ୍ଞାନ ଦବାକୁ ପସନ୍ଦ କରନ୍ତି।
ଆଚ୍ଛା
କିନ୍ତୁ ନିଜେ କରନ୍ତିନି।
ଲାଟିନ୍ ଯିବେ, ଟଏଲେଟ୍ ଯିବେ। ଲାଇଟ୍ ଅନ୍ କରିକିରି ଆ, ପଳେଇ ଆସନ୍ତି କିଛି ଲୋକ। ବାରମ୍ବାର କହିବାକୁ ପଡେ କି ଲାଇଟ୍ ବନ୍ଦ କର ବୋଲି।
ହଁ ଏଇଟା ବି ଗୋଟେ ଭଲ ଜିନିଷ ଏବେ ଗୋଟେ ସାଧାରଣ ଘରେ ସମସ୍ତଙ୍କ ଘରେ ଦେଖିବାକୁ ମିଳେ। କିନ୍ତୁ ଏଇଟି ଏସବୁ ଜିନିଷ ବି ଦେଖିବାକୁ ଗୋଟେ କି ଅ, ହୋ ମଣିଷ ବେଳେ ବେଳେ କଣ ହୁଏ ନା। ମଣିଷ ବହୁତ ବ୍ୟସ୍ତତା ଭିତରେ ଥାଏ ଏ ସବୁ ଜିନିଷ କରିଦିଏ। କିନ୍ତୁ ସେତେବେଳେ ଯଦି ଘରେ ଅନ୍ୟ କେହି ରହୁଚନ୍ତି ତ ସେମାନେ ବି ଏସବୁ ଜିନିଷକୁ ଦେଖିବା କଥା। ନିଜେ ବି ଯାଇ ଲାଇଟ୍ ଟା ବନ୍ଦ କରିଦବା। ଫ୍ୟାନ୍ ବନ୍ଦ କରିଦବା। ଏସବୁ କଲେ ବା- ବାର ବାର କରିବା କତ କ-ଉଁ, କଲେ ହିଁ ଜଣେ ଆଉ ଜଣେ ବେଶୀ ଆର ଖରାପ ପ୍ରଭାବ ପଡିବନି। ଯଦି ଆପଣଙ୍କ ଘରେ ନିହାତି ଏମିତି କିଏ କରୁଛନ୍ତି ଆପଣ ବି ଟ୍ରାଏ କରୁନ୍ତୁ ନିଜେ ନିଜେ ସବୁ କାମ କରିଦେବାକୁ।
ମୁଁ ମୋ ରୁମମେଟ କୁ ବହୁତ ଥର ବାରମ୍ବାର ସଚେତନ କରାଇଲା ପରେ ମଧ୍ୟ ସେ ସୁଧରି ନାହାନ୍ତି।
ଦେଖନୁ ମ୍ୟାମ ସୁଧରିବେ ନ ସୁଧରିବେ କାହା ହାତରେ ନାଇଁ। କିନ୍ତୁ ଆପଣ କଣ କରିବେ ସେଇଟା ଆପଣଙ୍କ ହାତରେ ଅଛି। ନାଁ ମୁଁ କିଛି ଭୁଲ କହିଲି କୁହନ୍ତୁ।
ଆଛା ହଉ ତଥାପି ମୁଁ ସୁଧାରିବାକୁ ଚେଷ୍ଟା କରିବି। ସଚେତନ କରାଇବାକୁ ଚେଷ୍ଟା କରିବି। ନହେଲେ କିଛି ବିକଳ୍ପ ଉପାୟ ଖୋଜିବାକୁ ପଡ଼ିବ ଆଉ। ଏବେ ରହୁଛି।
ଧନ୍ୟବାଦ ଧନ୍ୟବାଦ ମାଡାମ।